ହ୍ୟାଲୋ।
ହଁ ହ୍ୟାଲୋ
ହଁ ତମେ ଏବେ କଣ କରଥିଲ କି?
ମୁଁ ବସିଛି ଏମିତି ମୁଣ୍ଡ କୁଣ୍ଡଉଥିଲି ଆଉ
ଓହୋ ଏ ଏବେ ତ ବହୁତ ସବୁ ପର୍ବପର୍ବାଣିୀ ସବୁ ଆସିଲାଣି ଆଉ ଚିତୋଉ ମାନେ ଏମିତି- କୁହନ୍ତି ଚିତୋଉ ପରେ ବହୁତ ସବୁ ପର୍ବପର୍ବାଣୀ ଆସେ। ଆଉ ଏବେ ତ କଣ ଗୋଟେ କଣ କୁମାର ପୂର୍ଣ୍ଣିମା ଏରିକା ବି ଆସୁଛି ଆଉ ତମ ଆଡ଼େ କଣ କେମିତି କରନ୍ତି ସେ ସବୁ ପର୍ବ ପାଳନ କରନ୍ତି ନା
କୁମାର ପୁଣିଆ ଟା ଆମର ହଉଛି ପୁରା ଫେମସ। ନଲେ ତମର ତମ ଆଡେ କଣ କଣ କରନ୍ତି ମୁଁ ତ ଜାଣିନି ଆମ ଆଡେ କଣ କରନ୍ତି ଶୁଣ କୁମାର ପୂର୍ଣ୍ଣିମା ସାତ ଦିନ ଆଗରୁ ଆମର କଣ କରନ୍ତି ନା ସବୁ କଇଁ ଫୁଲ ଆଣିକି ଚଉରା ଲିପାଲିପି କରିକି ସାତ ଦିନ ପାଞ୍ଚଟା ବେଳୁ ଆମର କୁମାର ପୂର୍ଣ୍ଣିମା କଇଁ ଫୁଲାରେ ଫୁଲ ପଡିବ ସବୁ ଝିଅ ସବୁ ଚୁଡା ହଉ କଦଳୀ ହଉ ଯାହା ଘରେ ଥିବ ସବୁ ଭୋଗ ସବୁ ଆଣ ମୋର ଚଉରା ପାଖରେ ଭୋଗ ହୁଏ ଭୋଗ ହେଇକି ସବୁ ଝିଅ ମାନଙ୍କ ଘରେ କହିଦିଆ ହେଇଥିବ ଯେ ଆମର ସବୁ ଅଛି ଆମର ଗୋଟେ ଶିବ ମନ୍ଦିର ଅଛି ଆମ ଗାଁ ଭିତରେ ଛୋଟ ମନ୍ଦିରଟେ ସେଇଠି ଗୋଟେ ଚଉପାଡି ହେଇଛି ଆମେ ସେଇ ଚଉପାଡିରେ ଯାଇ ସବୁ ଗୀତ ବୋଲଉ ଆଉ ସବୁ ବୁଢା ବୁଢୀ ସ୍ତ୍ରୀ ଲୋକ ମାନେ ଆମ ଯୋଉ ନୂଆ ବୋହୁ ସବୁ ଆସିଥିବେ ତାଙ୍କୁ ସବୁ ଟାଣିକି ଆଣିବୁ ସେ ଗୀତ ଗାଇବା ପାଇଁ ଆଉ ଆମର ସମସ୍ତଙ୍କ ଗୋଟେ ଗୋଟେ ଖାତା ଅଛି ଗୀତ ଖାତା ଅଛି ଆଉ ଗୀତ ମୁଁ ସବୁ ଗୀତ ଆମ ଲେଖିଛି ଏବେ ବି ମୋ ପାଖରେ ଅଛି ହଁ ଖାତା ଆଉ ସେ ଗୀତ ପ୍ରାୟ ମୁଁ ଲେଖିଛି କେତେଟା ଗୀତ ପ୍ରାୟ ଲେଖିଛି ସତୁରି ଅଶିଟା ଭଳିଆ ଗୀତ ଲେଖିଛି ଆମେ ଦି ଜଣ ଝିଅ ଗୀତ ଗାଇଲୁ ସନ୍ଧ୍ୟା ବେଳୁ ମୋ ବୋଉ କୁ କହିଦେଇକି ଯିବି ଭାତ ତୁ ରଖିଦେଇଥିବୁ ମୋର ତ ଗାଈ ସାଇଲା ପରେ ଆସିବି ଖାଇବି ସେି ସବୁ ଜାଣିକି ହେଇଯିବ ତ ଆମେ ସବୁ ଝିଅ ଡକାଡକି ହେଇକି ସମସ୍ତଙ୍କୁ ନେଇକି ଆସିଯିବୁ ତାପରେ ଆ ବୁଢା ବୁଢୀ ମାନେ ସବୁ ବ ଯାଇଥିବି ଗୀତ ଶୁଣିବା ପାଇଁ ଆ ଦି ଜଣ ଝିଅ ଆମେ ଗୀତ ଗାଇବୁ। ଆଉ ସବୁ ଝିଅ ସବୁ ପାଳି କରିବେ କାହାର କଣ ସ୍ୱର ହଉଛି ସବୁ କହିବେ ଏ ଯୋଉମାନେ ଯୋଉ ଜେଜୀମା ମାନେ ସବୁ ବସିଥିବେ ଜେଜେପା ମାନେ ବଡପା ସବୁ ଦାଦା ହରିକା ସବୁ ସବୁ ବସିଥିବେ କିଏ ଭଲ ଗାଉଛି ବୋଲି କିଲ ତାକୁ କହ ତାକୁ କହ ସିଏ ଗାଉ ଭଲ ସିଏ ଭଲ ଗାଉଛି ସବୁ ଆମ ଲାଷ୍ଟ ଦିନ କଣ କରିବୁ ମ ଲାଷ୍ଟ ଦିନ ଆମର ଉ ମାଇକି ଫାଇକି ଆଣିକି ଆଉ ରାତି ପୁରା ପାଇବ ବୋଉ ବାଗୁଡି ଖେଳ ଖେଳିବୁ ଆମେ ଦ ଧର ଗୀତ ଗାଉଥିବ ମାଇକି ପାଖରେ ଦି ଜଣ ତର ଯଉମାନେନ ଯଉ ବାବୁ ମାନେ ଆସିଥିବେ କିଏ ଭଲ ଗୀତ ଗାଉଛି ତା ବୋହୂ କଣ ସବୁ ଲୋକ ଶୁଣିବେ ଯେ ତା ସ୍ତ୍ରୀ ଗାଉଛି ଭଲ ଗାଉଛି କିଏ ବୋହୂ ଟା ଭଲ ଗାଉଛି ଏମି ସବୁ କଥାବାର୍ତ୍ତା ହେବେ ସେି ସବୁ ଶୁଣୁଥିବେ। ସେ ତାଙ୍କୁ ଆମେ ଆଗେ କିଛିଟା ବୁଲିବୁ ଆମେ ଗୀତ ଗାଇବୁ ଦଶଟା ମାନେ ବାରଟା ପର୍ଯ୍ୟନ୍ତ ଆମେ ସବୁ ଝିଅ ପିଲା ଗୀତ ଗାଇବୁ ତାପରେ ବାରଟା ପରେ ହେଇଗଲେ ତାପରେ ବୋୂ ମାନଙ୍କୁ ସବୁ ଡାକିକି ଆଣିବୁ ସି ସବୁ ବସିଥିବେ ସିଏ ଜଣଙ୍କ ପରେ ଜଣେ ତାଙ୍କର ସିଏ ଗୀତ ଗାଇବେ ଆମେ ଆମର ବଉ ବାଗୁଠ ଖେଳିବୁ ଏମିତି କରିକି ଆମ ଆ ପୁରା ରାତି ପାଇଯାଏ ଆ ବଉଳା ଗାଈ କତିରୁ ଆ ଯୋଉ ରାଧା ଧାକୃଷ୍ଣ ଗୀତ ମାନେ ବହୁତ ପ୍ରକାର ଗୀତ ଅଛି ହଁ ଏ ସବୁ ଆମର ଗୀତ ଗାଇ ଗାଇକି ମ ସବୁ ଯାକ ଗୀତ ତ ମାନେ ମୁହଁରେ ଅଛି ଏମିତି କହିଲେ ବି ଏମି କହିଦେବି ଗୀତ ଉରା ଆମର ଏ ମାନେ ବହୁତ ବଢିଆ ହୁଏ ଆମର ଭାଲୁବାଣୀଛା ନା ଯୋଉ ନ୍ତି କୁମାର ପୂର୍ଣ୍ଣିମା ଓଷା ଭାଲୁବାଣୀ ଓଷା ହୁଏ କିନ୍ତୁ କୁମାର ପୂର୍ଣ୍ଣିମା ଓଷା ଟା ଆମର ଅଧିକ ଗୀତ ଫିତ ଯଉ ଗତ ଦିନ ଆଗରୁ ଗୀତ ବୋଲା ଆରମ୍ଭ କରୁ ଆଉ ଲାଷ୍ଟ ରାତିରେ ପୁରା ପୁରା ରାତି ପାଇଯାଏ ଏଇଭଳିଆ ଆମର କରୁ ତମ
ହଁ ଆମର ଯେମିତି ତମେ କହିଲ ଆମର କୁମାର ପୂର୍ଣ୍ଣିମା ସେମିତି ଆମର ହୁଏନି ଆମର ଏମିତି ଖାଲି କୁମାର ପୂର୍ଣ୍ଣିମା ଦିନ ଆମେ ଏ ଯେଉଁ ଚଉରା ମୁୁଣି ଯାଇକି ସବୁ କୁମାରୀ ଝିଅମାନେ ସବୁ ପୂଜା କରନ୍ତି ଆଉ ନୂଆ ବୋଉ ମାନେ ବି ଯେଉଁମାନେ ଆସନ୍ତି ସେମାନେ ବି ଆମ ସହିତ ମିଶିକି ପୂଜା କରନ୍ତି ଆମେ ଗୋଟେ ଭୋରୁ ଆମର ଗୋଟେ ପୂଜା ହୁଏ ଭୋରୁ ମାନେ ଯେଉଁ ଜହ୍ନ ମାନେ ଯେଉଁ ଥିବ ମାନେ କାଲି ରାତିରେ ଯେଉଁ କୁମାରପୂର୍ଣ୍ଣିମା ପୂର୍ବଦିନ ଯେଉଁ ଜହ୍ନଟା ଥିବ ସେଇ ଜହ୍ନକୁ ଆମର ପାଞ୍ଚଟା ବେଳୁ ସେ ପୂଜା କରନ୍ତି। ପୂଜା କରିକି ମାନେ ସବୁ ଝିଅମାନୋନେ ଭୋରୁ ଉଠିକି ଗାଧେଇକି ଆଉ ସେଇଠି ଗୋଟେ ମାନେ ଫୁଲ ଫୁଲ ଦେଇକି ପାଣି ଫାଣି ଦେଇକି ଜନକୁ ଗୋଟେ ପୂଜା କରିକି ତାପରେ ସବୁ ଚଉରା ମୂଳେ ସବୁ ଆଉ ଟିକିେ ପୂଜା କରନ୍ତି ପୂଜା କରି ସାରିଲା ପରେ ସମସ୍ତେ ପୁଣି ଯାଆନ୍ତି ସମସ୍ତେ ମାନେ ପିଠାପଣା କରିକି ସେଇ କୁମାର ପୂର୍ଣ୍ଣିମାରେ ଚଉରାମୁଳି ସବୁ କାକରା ପିଠା ସବୁ ଭୋଗ ଲାଗେ ତ ଘରେ ସେ ଯୋଉ ମାନେ ମା ମାନଙ୍କ ସହିତ ମିଶିକି କାକରା ପିଠା କରିକି ସେ ଚଉରାମୂଳକୁ ଆଣନ୍ତି ଆଉ ପୂଜା କରିକି ପୁଣି ଯାଆନ୍ତି ସନ୍ଧ୍ୟାବେଳେ ଏଇ ଯଉ ପୋଖରୀ ହଉ କି ନଈନାଳ ମ ରେ ଯୋଉ ଚାନ୍ଦ ସବୁ ବନ୍ଦେଇଥାନ୍ତି ସେ ଚାନ୍ଦକୁ ଆଣନ୍ତି ଆଉ ମାନେ ସେଇଟା ଗୋଟେ ଖାଇ ଦିଅନ୍ତି ଆଉ ଗୋଟେ ଭସେଇ ଦିଅନ୍ତି ମାନେ ସେ ପୋଖରୀ ହଉ
ଆଉ କଣ କହିଲେ?
ତମର କେତେଟା।
ଆମର ଦିଟା ଚାନ୍ଦ। ହଟ ଗୋଟେ ଚାନ୍ଦ ଆମେ ଖାଉ ଆଉ ଗୋଟେ ଚାନ୍ଦକୁ ନେଇକି ଭସେଇ ଦେଉ ମାନେ ନଈ
ଚା ହୁଏ ଆମର ସାତଟା ଚାନ୍ଦ ହୁଏ ଛଅଟା ଚାଣ୍ଡ ଚାରିପଟକ ହୁଏ ମଝିରେ ଗୋଟେ ଚାନ୍ଦ ହୁଏ ସାତଟା ଚାଣ୍ଡ ଆମର ହୁଏ ଆଉ ସାତ ସାତ ପ୍ରକାର ଦି ସାତ ପ୍ରକାର ଚାନ୍ଦ ହୁଏ ଅଲଗା ଅଲଗା ସବୁ ତମର ଏମିତି କ ଦିଟା ଚାନ୍ଦ ହୁଏ ଆମର ଦିଟା ହୁଏ ଆମର ସାତ ସତଟା କାନ୍ଦ ହୁଏ ଚାରି ଥାଳିର ଚାରି କୋଟାଙ୍କ ଛଅ ଟା ମଝିରେ ଗୋଟେ ଥିବ ଆଉ ସବୁ ପ୍ରକାର ଅଲଗା ଅଲଗା ଛେନା ର ଗୋଟେ ଚାନ୍ଦ ପିଠ ର ଗୋଟେ ଚାନ୍ଦ ନେଉଆ ର ଗୋଟେ ଚାନ୍ଦ ଆଉ ଛେନା ଗୁଡରେ ଗୋଟେ ଚାନ୍ଦ। ଆଉ ଚୁଡ଼ାରେ ଚୁଡାରେ ଗୋଟେ ଚାନ୍ଦ ଏମିତି ମାନେ ବିଭିନ୍ନ ପ୍ରକାର ମିଶିକି ସାତଟା ଚାନ୍ଦ ଆମର ହୁଏ।
ହୁଁ ନାଇଁ ଆମର ଏମିତି କରନ୍ତି ନା ଆମର ଦିଟା ଚାନ୍ଦ କରନ୍ତି ଗୋଟେ ଯୋଉ ଛେନା କୁଡ଼ ଯୋଉ ନଡ଼ିଆ ପୁର ଆଉ ଗୋଟେ ଯୋଉ ତାଳ ଗଜା ଯୋଉଟା ଥାଏ ସେଇ ଏଇଟା ସବୁ ଏମିତି ମିଶା ମ କରିକି ଗୋଟେ ଚାନ୍ଦ କରନ୍ତି ଆଉ ଗୋଟେ ଚାନ୍ଦ ନ ନମାଲି ଆମର ଯେଉଁଟା ବସେଇବା ପାଇଁ ଯେଉଁଟାକି ଆଣରେ କରନ୍ତି। ସେଇ ଚାନ୍ଦ ଟା ଆମେ ଖାଇ ନଥାଉ ନେଇାଇକି ମାନେ ଜହ୍ନକୁ ଯୋଉ ପୂଜା କରିକି ସେ ଚାାନ୍ଦ ଟାକୁ ଆମେ ନେଇକି ଭସେଇ ଦଉ ଏମିତି ଆମର କରନ୍ତି ସବୁଆଡେ ଅଲଗା ଅଲଗା ଥାଏ ପୂଜା ପର୍ବାଣି ସମସ୍ତଙ୍କର ତ ସମାନ ନଥାଏ ନା ଆଉ କୁଆଡେ କଣ ଥ ହ ଆଉ ଆଉ ତମର ଆଡେ ଆମେ କିନ୍ତୁ ଭାଲୁ ଭୁଣି ସେଇଟା ବହୁତ
ତମର ଆଘିରା ପୂର୍ଣ୍ଣିମା ଓଷା କରୁନ।
କଣ କହିଲେ?
ଆ ତ ତମେ ବ୍ୟବସାୟ
ଭଲୁକୁଣି ଓଷା
ସରି ହଁ ଅଗିରା ପୁଣି ନାଇଁ ନାଇଁ ଆମର ଗଟେ କରନ୍ତିନି ଆଗରୁ ମୁଁ ଖାଲି ଛୁଆବେଳେ ଦେଖିଛି ମାନେ କିଛି ସମସ୍ତଙ୍କ ଘରୁ ଟିକେ ଟିକେ ମାନେ କୁଟା ନେଇକି ଯାଇକି ଗୋଟେ ଜାଗାରେ ସବୁ ଲଗାନ୍ ମାନେ ଅଷ୍ଟପ୍ରହରୀ ହେଇଥାଏ ତା ଦିଇ ଦିନ ଆଗରୁ ଅଷ୍ଟପହରୀ ହେଥାଏ ଅଗିରା ପୂର୍ଣ୍ଣିମା ଦିନ ଆମର ମାନେ ସେ ଯେଉଁ ଅଷ୍ଟପହରୀ ମାନେ ବନ୍ଦ ହେଇଥାଏ ଆଉ ସେଇଦିନ ସମସ୍ତେ ନିଜ ନିଜ ଘରୁ ନଡ଼ିଆ ଏ ଯେଉଁ ନଡ଼ିଆ କହୁଛି ଆଳୁ ବାଇଗଣ ମାନେ ସବୁ ସବୁ ନେଇଥାନ୍ତି ସାରୁ ଫାରୁ ପୋଡା ମାନେ ପୋଡେଇିବା ପାଇଁ ସେ ଯୋଉ କୁଟାରେ ସେ କୁଟାରେ ପୋଡିକି ବି ଆଣନ୍ତି। ମାନେ ପୂର୍ବରୁ ଗୋଟେ ଆମର ଗୋଟେ ମାନ୍ୟତା ଅଛି କି ସଂସ୍କୃତି ଅଛି ଯେ ସେ ଯେଉ ପୋଡ଼ା ଖାଇଲେ ମାନେ ବର୍ଷା। ସାରା ଦେହାହାତ କୁଣ୍ଡେଇ ଡି ହୁଏନି ତ ସେ ସବୁ ଜିନିଷ ଆଣିକି ସମସ୍ତେ ମ ମାନେ ପୋଡିକି ଯୋଉ ଘରକୁ ଆଣନ୍ତି ନିଜେ ବି ଖାଆନ୍ତି। ଆଉ ଘର ପାଇଁ ଟ। ଯେଉଁ ଝିଅମାନେ ଯାଇନଥାନ୍ତି ତାଙ୍କ ପାଇଁ ବି ଆଣନ୍ତି ସେମାନେ ମଧ୍ୟ ଏଟା ଗୋଟେ ପ୍ରସାଦ ରୂପରେ ପାଆନ୍ତି। ଆଉ କୁହନ୍ତି ଯେ ଏମିତି ହୁଏ। ଖାଇଲେ କିଛି କୁଣ୍ଡାକୁଣ୍ଡି ହୁଏନି ବୋଲି ସବୁ ଲୋକ ବି ମାନେ ଖାଇଥାନ୍ତି ତାକୁ ତାପରେ ସେଇଠି ବି ଆମର ଅଗିରା ପୂର୍ଣ୍ଣିମା ଦିନ ସେଇଠି ଭୋଜି ଭାତ ହୁଏ ଆମର ମୋ ଗାଁ ମଝିରେ ଏଟା ହୁଏ ଆଉ ସେଇଠି ଲୋକମାନେ ସବୁ ଯାଆନ୍ତି ଭୋଜି ଭାତ ସବୁ କରିକି ଖାଇକି ବି ଆସନ୍ତି ଏମିତି ସବୁ ଇଏରେ କରନ୍ତି ଆଉ ତୁମ ଗଟେ ଭାଲୁକୁଣି ଓଷା କଣ କେମିତି କରନ୍ତି ନା ସେମିତି କି? ଛି କରନ୍ତି
ନା ଶୁଣ ତମର ତ ଅଧି କହିଲା ଆମର କଣ ସେମିତି ହଆନ୍ତି ଆମରୋଟା ଆମର ଦିଟା ଅଗିଗଳେ ଆମର ଗୋଟେ ସାନ ଅଗିଜଳେ ଗୋଟେ ବଡ ଅଗି ତଳେ ବଡ ଅଗି ମାନେ ଯୋଉମାନେ ବୟସରେ ବଡ ଯୋଉମାନେ ବୟସରେ ବଡ ସେମାନେ ବଡଅଗିରା ହଉଛି ବ୍ରାହ୍ମଣ ସ୍ୱତନ୍ତ୍ର ଆସେ ଆମର କୁଲଲରେ ସବୁ ଧରିକି ଆମେ ସବୁ ଝିଅମାନୋନେ ଯାଇୁ ସୋରିଷ ଆଉ କ୍ଷୀର ଅରୁଆ ଚାଉଳ ଏମିତି ସବୁ ମାନେ ଅଗିରେ ପଡିିବା ପାଇଁ ଆଉ କେବଳ ଖାଲି ବାଇଗଣ ହିଁ ପୋଡା ହୁଏ ଆଉ କିଛି ଜିନିଷ ପୋଡା ହୁଏନି ଆଉ ସବୁ ନେଇକି ଯାଇଛୁ ବ୍ରାହ୍ମଣ ଯନ୍ତ୍ର କରିକି ଦିଟାଙ୍କ ଅଗି ପଡିବ ଆଉ ସାନ ବୟସରେ କମ ଯୋଉମାନେ ସେମାନେ ଯୋଉମାନେ ଆଣିଥିବେ ଯୋଉ ଛଣ କୁଟା ସେଟା ସାନ ଅଗିରେ ପୋଡା ହବ ବଡ ଯୋଉମାନେ ଆଣିଥିବେ ସେଟା ବଡ ଅଗିରେ ପୋଡା ହବ ସେ ସେଦିନ ତ ଗଲା ଯୋଉମାନେ ପୋଢା ହବ ସେଦ ବ୍ରାହ୍ମଣ ମ କରିକି ଗଲା। ତାର ପୋଡା ଆ ବାଇଗଣ ନେଇକି ଯିବୁ ତାପରେ ସେଇ ଯୋଉ କୁଟା ଟା ପୋଡା ସରିଲା ପରେ, ସେ ଯୋଉ କୁଟା ପାଉଁଶ ପୁରା ଆମର ରେଷ୍ଟ ଲଗେଇକି ସେ ଦୌଡିକି ନେଇକି ଘରେ ଆଗେ ପହଞ୍ଚିବ। ଧନ ବଢନ୍ତି ବୋଲି ଧନ ବଢେ ବୋଲି ନେଇକି ଚାଉଳ ବସ୍ତାରେ ଆଉ ରଖନ୍ତି ସେଇ କୁଟାକୁ ବୁଝିଲ। ତା ପର ଦିନ ସକାଳୁ ଆମେ କଣ କହିବୁ ରାତି ଚାରିଟା ରୁ ତିନିଟା ରୁ ଏମିତି ଉଠିକି ଆମର ସବୁ ଦାଣ୍ଡ ସବୁ କଣ ହୁଏ ଦାଣ୍ଡ ସବୁ ଖରିକିିକି ବଜ୍ରମୂଳି ଯୋଉ ବଜ୍ରମୂଳି ଜାଣିଥିବ ବଜ୍ରମୂଳି ରେ ଦାଣ୍ଡ ଖରିକି ପୁରା ସଫା କରିକି, ଆଉ ସାନ ପିଲା ମାନ ସାନ ଅଗିର ପାଉଁଶ କୁ ସଫା କରିବେ, ବଡ ପିଲା ମାନେ ବଡ ଅଗିର ପାଉଁଶକୁ ସବୁ ସଫା କରିକି ତାକୁ ପୁରା ପର ଆଡେ ଲିପା ଯିବ। ଲିପା ହେଇକି ଲିପା ହେଇକି ସବୁ ପୋଖରୀ ଯି ଖାଲି ପୋଖରୀକି ଗାଧେଇକି ଆସିଲା ପରେ ତାପରେ ସବୁ ଛୋଟରୁୁ ବଡ ଯାଏଁ ପୁରା ଶାଢୀ ପିନ୍ଧିଥିବେ। ଶାଢୀ ପିନ୍ଧିକି ପୁରା ସଜବାଜ ହେଇକି ଆଉ ତା ପୂର୍ବରୁ ଆମର ଗୋଟେ ମେଳା ପଡିଥାଏ ସେଇ ଯାତ୍ରାରୁ ଆମର ସବୁ ଟିକିଲି, ରବର ସ୍ନୋ, ପାଉଡର, ଆରିସି, ପାନିଆ ଯିଏ ସବୁ ଆଣିଥିବ ଅଳତା, ନେଲପଲିଶ ସବୁ ସେଇ ଅଗେଇକି ନେଇକି ଯାଆନ୍ତି ପୂଜା କରିବା ପାଇଁ। ଆଉ ସେଠି ଶାଢୀ ପିନ୍ଧି ସାନ ପିଲାମାନେ ସାନ ଅଗିରେ ଯୋଉମାନେ ତାଙ୍କ ଠାରୁ ସାନ ପିଲାମାନଙ୍କ ଠାରୁ ଯିଏ ବଡ ହେଇଥିବ ସିଏ ପୂଜା ଆଉ ବଡପିଲା ମାନଙ୍କ ଭିତରୁ ଯିଏ ବଡ ହେଇଥିବ ସେ ସେଇ ଅଗିଟାକୁ ପୂଜା କରିବ। ଆଉ ହୁଙ୍କା ଆଉ ତାଙ୍କ ଆମର ସବୁ କଣ୍ଢେଇ ଠାକୁର ଅଛନ୍ତି। ସେ ଯୋଉ ଅଗିଟା ଠାକୁ କୁର ଆମର ଅଛନ୍ତି ଜଣଙ୍କ ଆମର କୋଠ ଘର ଅଛି। ସେଠି ସେ ଠାକୁରଙ୍କୁ ପୂଜାକୁ କରାଯାଏ। ସେଇ ଠାକୁରଙ୍କୁ ନେଇ ସେଇଠି ପୂଜା କରିବୁ। ତାପରେ ସେ ଆମର ଗେଟେଇ ପିଠା ଗୋଟେ ହୁଏ। ଆସିକି ସେଇ ପିଠା ଆମେ ଖାଉଥାଉ। ବୁଝିଲ?
ହଉ ଆଉ ମୁଁ ତ ଜାଣିନଥିଲି। ଏତେ ତମ ଆଡ଼େ ଏମିତି ଅଗୀର ପୂର୍ଣେଇ କରନ୍ତି। ଦେଖିବା ତାହେଲେ ମୁଁ ଏବେ ହେଲେ ଯି ଦିନେ ଯିବି ଦେଖିବା ପାଇଁ ଆଉ ମୁଁ ତାହେଲେ ଏବେ ରଖୁଛି। ପରେ ଯେତେବେଳେ କଲ୍ କରି ଦିଅ।
ହଉ।